ହ୍ୟାଲୋ ହଁ ଭାଇ କଣ କରଚୁ।
ହଁ ଅଛି ଆମ ଗୋଡାଉନରେ କୋଉଠି ତମେ।
ତମର ବିଜନେସ କି?
ହଁ ହଁ।
କଣ କହୁଚୁ।
କଂ କହିଲ।
କୋଉ ବିଜନେସ୍।
ଆମର ଖାତା ବୁକ୍ସ ପେପର୍ କାର୍ଟୁନ୍ ଏରା ସବୁ କିଣା ହେଇକି କମ୍ପାନୀକୁ ପଠାହୋଚି।
ଦୋକାନ ଅଛି ନା ଖାଲି ଏ ମାନେ
ନର୍ମାଲ ଏ ଲୋକଙ୍କଠୁ କିଣାହେଇକି ରିଟେଲର୍ ଭଳିଆ ପଠାହେଉଛି କମ୍ପାନୀ କି କୋଉଠି ତମେ।
ଆଉ ଟିକେ ପରେ ଯିବି ଟିକେ ବୁଲିବାକୁ।
କୁଆଡ଼େ ଯିବ ବୁଲିବାକୁ।
ଏଇ କୁଷ୍ମା
କୁସୁମ ପାର୍କ କେତେ ବାଟ ହେଇଯାଚି ଏଠୁ ଘରଠାରୁ।
ଆମ ଘର ପାଖରୁ ତଥାପି ହେଇଥିବ
ହୁଁ।
ମୋ ଘର ଏଇଠୁ ଯୋଉଠି ମୁଁ ଅଛି ସେଇଠୁ ପାଖାପାଖି ହେଇଯିବ ହୁଁ ଗୋଟେ କିଲୋମିଟର ଭିତରେ ହବ।
ଗୋଟେ କିଲୋମିଟର ନା ଆହା ହଁ।
କୁସୁମା ପାର୍କ ଭିତରେ ତା ସାମ୍ନାରେ ଗୋଟେ ପଡିଆଟେ ଅଛି। ସେଇସବୁ ଖେଳନ୍ତି ଆଉ। ସେଟା ଆମର ସେଇଟା ହେଇଯାଇଛି ପାଞ୍ଚଟା ବେଳ ତ ଯୋଉ ଏକ୍ ଏରୋଡ୍ରମ୍ ଫିଲ୍ଡ
ଆଁ ହଁ ଲ୍ୟାଣ୍ଡ କରିବା ପାଇଁ।
ହଁ ରେ ଏ ରାଷ୍ଟ୍ରପତି ଆସିନଥିଲେ?
ହଁ।
କଂ କହିଲେ।
ସେଇଠି ଯାଇଁ ବସା ବସି କରୁ ଆମର ଯୋଉ ସାଙ୍ଗ ପିଲା ସବୁ ଆସନ୍ତି ଖଟି ଭଳିଆ ହୁଏ ସେଇଠି ଆସ
ଆଉ
ଖାଇବା କେତେଳେ ସଇଲା।
ସମସ୍ତେ ଖାଇସାଇଲା ପରେ ଖାଇଲ ନା ତମେ ଆଗେ ଖାଇଦେଲ।
ନା ନା ସବୁ ମିଶିକି ଖାଲୁ।
ମିଶିକି ଖାଇଲ ତମର ତ ଅଲଗା ଆଉ ଫ୍ରାଏ ରାଇସ୍ କୁ ଇଏ ଆଉ।
ହଁ ମାନେ ସିଏ ବି ଚିକେନ ଖାଇଲେ ମୁଁ ବି ଚିକେନ ଖାଇଲି ସେଥିପାଇଁ ମିଶିକି ଖାଇଲୁ।
ସେ ଗ୍ରେଭି ଖାଇଲେ ତମେ ଇଏ ଖାଇଲ ବଏଲ ବାଲା।
ହଁ ବଏଲ୍ ବାଲା। ସେଟା ଖାଇସାରିକି ପୁଣି ଗୋଟେ ମିଲ ନେଇଗଲି ଯୋଉ ହଁ ଯୋଉ ନେଇ ସାରିଲିଣୀ।
ଅଣ୍ଡା
ନା ପନିର୍
ଉଁ, ପନିର୍ ପନିର୍ ରେ ରହୁଛି ହେବି ପ୍ରୋଟିନ୍ ରହୁଛି। କିଛିଟା ଜିନିଷ ବାର ଦେଇକି ରଖିଲେ ଦିନକୁ ଦିଥର ଖଣ୍ଡେ ଖାଇଦେଲେ ହେଇଗଲା ସଫିସିଏଣ୍ଟ, ଆଉ ପ୍ରୋଟିନ୍ ସା ଆସିବା ଦରକାରେ ବଡ଼ିରେ ଆମ ଇଣ୍ଡିଆ ଖାଇବାରେ ତ ପ୍ରୋଟିନ୍ ନାହିଁ।
ଆଉ ଇଣ୍ଡିଆ ଇଣ୍ଡିଆନ୍ ଯୋ ଫ୍ୟାମିଲିରେ ବି ମାନେ ତୋମକୁ ସପୋର୍ଟ କରିବେନି ଜିମ୍ ଫିମ୍। ପାଇଁ ଏ ପାଇଁ ସେ ଗୋଟେ ତ ପକ ପାରିବେ, ସେଇଥିପାଇଁ ତ କମ ବି ମାନେ ବହୁତ କମ।
ଆଗ ଜେନେରେସନ୍ ଟା ଜାଣିଯିବ ଭଲସେ ଆଉ।
ହଁ ଆଗ ଜେନେରେସନ୍ ହଁ ତାପରେ କ୍ରିଏଟିନ୍ କୁ କହିବେ ଏଁ, ତ ଏଇଟା ଗୋଟେ କି ସପ୍ଲିମେଣ୍ଟସ୍ ଇଆଡୁ ସିଆଡ଼ୁ କହିବେ କି କିଛି ଲୋକ କହୁଛନ୍ତି ଯୋଉ କ୍ରିଏଟିନ୍ ଡେଲି କିଡନୀ ଖରାପ ହବ ଏ ପେଟ
କଲେ ଯାଇକି ପୁରା ଭଲସେ, ତାପରେ ଜାଣିବେ ଯେ ହଁ ଜିନିଷ ଟା ଏଇଆ। ତ ଥାପି ଡାଉଟ୍ ଜାଣିବେ କଣ, ସିଏ ବୁଝିଯିବେ ବୁଝିଯିବେ ଯେ ହଁ ଏଇ ଦୃନିଷଟା ଏଇଆ କିନ୍ତୁ ତାଙ୍କର ଭରସା ନାହିଁ ଯେ ଏଇ ଦିନିଷଟା ଏଇଭଳିଆ କାମ କରୁଛି ବୋଲି।
ହଁ। ସିଏ ତୋମ ସେଇଭଳିଆ କାମ କରିବ କିନ୍ତୁ କହିବେ ସାଇଡ୍ ଇଫେକ୍ଟ ଥିବ।
ଏ ହଁ, ହଁ।
ସିଏ କଣ ବୁକା ସମସ୍ତେ ଯୋଉ ଅଛନ୍ତି ଇଏ ତଥାପି ବୁଝୁଥିବ ୟୁଜ୍ କରୁଚନ୍ ଜାଣିଶୁଣି।
ହୁଁ।
ଯିଏ ସବୁ ୟୁଜ୍ କରିଛନ୍ତି କାରଣ ଯୋଉ ସେମାନେ କଣ ଜାଣି ଶୁଣିକି ୟୁଜ୍ କରିଛନ୍ତି। ସେ ଖରାପ
ସହ ସବୁ ଜିନିଷର ସାଇଡ଼୍ ଇଫେକ୍ଟ ଅଛି କିନ୍ତୁ ଠିକ୍ ୱେରେ କଲେ ସବୁ
ହଁ ସାଇ ତୋମେ ଆ, ଯଦି ଆପଣ ଯେତିକି ପାଣି ପିଇବା କଥା ତାଠୁ କମ ପିଇବ। ପ୍ରବ୍ଲେମ୍ ହବ ବହୁଥ ଗ୍ୟାସ୍ ଫ୍ୟାସ୍ ହବ ତଣ୍ଟି କୁହୁଳିବ ଏଗୁଡା ସବୁ ହବ। ହଁ ଆଉ ଯେତିକି ପରିମାଣରେ ଦରକାର ସେତିକି ପରିମାଣରେ ଯଦି ଏ ଖାଇଲ କିଛି ଆଉ ହବନି। ତାଠୁ ଅଧିକ ପାଣି ଏଇ କ୍ରିଏଟିନ୍ ଟା ପିଇଲେ ତ ଏଇଭଳିଆ ୱାଟର୍ ରିନ୍ ଟାକୁ ବଢେଇବ ତାପରେ ୱାଟର୍ ଷ୍ଟକ୍ ଟା ରଖିବ ଦେହରେ। ଜିଣେ ଟକ୍ ରଖିବ ସେ ଯୋଉ ଠିକ୍ ମସଲ୍ କୁ ଯଦି ଠିକ୍ ପରିମାଣରେ ଯୋଉ ପାଣି ମିଳିବ ତାହେଲେ ମସଲ୍ ଟା ଠିକ, ଆଉ ପୁଣି ଆଉ ଯୋଉ ମସଲ୍ ପୁରା ଫାର୍ଷ୍ଟ ଆମେ ଯାଇକି ସେ ଜିମ୍ ରେ ୱାର୍କଆଉଟ୍ କରୁ। ହଁ ନା। ଆମର ପତଳା ମସଲ୍ ଥାଏ, ମସଲ ଫାଇବର ଗୁଡା ସେଉଡା ଧୀରେ ଧୀରେ ଫାଟେ। ଫାଟିକି ତାପରେ ଯେତେବେଳେ ଆମେ ପ୍ରୋଟିନ୍ ଇନ୍ ଯୋ ଇନଟେକ୍ ବଢନ୍ତି ତା ମାନେ ସେ ପ୍ରୋଟିନ୍ ଟା ମସଲ ଆଉଥରେ ତିଆରି ସେ ଯୋଉ ତିଆରି ହୁଏ ସେଟା ମୋଟା ମସଲ୍ ସେଥିପାଇଁ ମ-ମସଲ୍ ଟା ବଡ ହେଇଯାଏ, ସେଇ ସବୁ ଗୁଡା ଯୋଉ ଅଁ, ଯୋଉ ଉଁ, ମସଲ୍ ହଁ ଫାଇବର୍ ଗୁଡାକ ମୋଟାାମୋଟ ହେଏଇକି ତିଆରି ହେଲେ ସେଇଟା ତାକୁ ବଡ ଦେଖାଯାଏ ମସଲ୍ ଟା। ଆ, ସେଇଟା ପ୍ରୋଟିନ୍ ଟା ବି କରନ୍ତି ସେଇଟାକୁ ଆଉ ତାପରେ କ୍ରିଏଟିନ୍ ଟା ନିଅନ୍ତି ସେ ଠିକ୍ ବଢିଆ ପାଇଁ। ଏ ପ୍ରୋଟିନ୍ ଦରକାର, ପାଣି ବି ଦରକାର, ପାଣି ଯଦି ଅଧିକ ନବ ତାହେଲେ ପ୍ରୋଟିନ ସହିତ ମିଶେଇ ସେଟା ସେଠି ମସଲ୍ କୁ ଦ ଦବ ଯାଇଁ କି ଇଏ ହବ ନହେଲେ ଯଦି ପାଣି ନ ନିଅ ଭିତରୁ ଖାଇଦବ ଆଉ। ଯା ହୁଏ ପାଣି ଭିତରେ ଶୁକେଇବ ନା ପୁରା ଦେହ ଟା। ଭଲ ଲାଗି ବନି ଗ୍ୟାସ ଫ୍ୟାସ୍ ଏଇଆ ହବ ଆଉ। ଆଉ ଖିର ନିଅ ଖିର ରେ ବି ସେଇଆ ଖିରି ଟା ସେତେ ଇଏ କରୁଛନ୍ତି ସିନା। ଖିର ଟା ନେଲେ ପୁରା ମାନେ ଭିତରେ ଯୋଉ ଭିତରେ ୱାଟର ଗୁଡା ସବୁ ଶୁଖେଇ ଦବ।
ଏ ହଁ।
ଖାଲି ମସଲ ଟା ବାହାରି ଯାଇ ଥିବ ଆଉ କିଛି ନାହିଁ। ଏଇଟା ପୁରା ସୁଖେଇ ଦବ ସେଟା।
ହଉ ସେଇଆ ବା। ଆଜି ନା ଆଉ ଯାଇନି କାଲି ଏକାଥରେ ଯିବି ଆଉ। ଚାରିଟା ବେଳେ ବା ରହୁଛି ଆମ। ଗୋଦାମରେ କାମ ରହୁଛି ପଳେଇ ଆସିଚି ଇଆଡ଼କୁ ଆଉ ଯାଇ ହବନି ଲେଟ୍ ହେଇଯାଉଛି।
ମୁଁ ଯାଇଥିଲି ସକାଳେ ଆଜି ଜିମ ରୁ ଆସିକି ଆଉ ଯୋଉ ମୋ। ଜିମ ରୁ ଆସିକି ମୁ ଚିକେନ ଟା ଦେଲି ଚିକେନ ଟା ଦେଇକି ଗାଧେଇ ସାରିକି ଟିକେ ମନ୍ଦିର ଯାଇଥିଲି।
ଶିବ ରା ଯୋଉ ଶିବ ମୂର୍ତ୍ତି ହେଇ ନାହାନ୍ତି। ଯୋଉ ବଡ ଶିବ ମୂର୍ତି ହଁ ହଁ ସେ ସେଇଠି ସେପଟେ କୁ ଯାଇଥିଲି। ସାଙ୍ଗ ଫାଙ୍ଗ ମିଶିକି ସବୁ ଯାଇଥିଲୁ, ଯାଇକି ବୁଲା ବୁଲି ଟିକେ କରିକି ଆସିଲୁ ଆସି ସାରିଲା ପରେ। ତାପରେ ନା ସାଙ୍ଗ ଯାଇଥିଲୁ କେତେ ତିରିଶି ଜଣ ଭଳିଆ ଇଏ। ଯାଇଥିଲୁ ଯାଇକି ବୁଲିକି ଆସିଲୁ ଆସି ସାରିଲା ପରେ ସେଠୁ। ହଁ ଉ ତାପର ଆସିକି।
କଣ କହିଲ।
ଚେମନେ ଟିକେ ଖାଇଲୁ। ଲେମନ୍ ଗୋଟେ ଅଛି ଖାଇଲୁ ଖାଇ ସାରିଲା ପରେ ତାପରେ ହଁ।
କଲ ଅଛି କମ୍ପ୍ଲିଟ ହବାକୁ।
ମୋର ଆଉ ଗୋ ମୋର ଟୋଟାଲ କୋଉଟା ତିରିଶ ଟା ପାଇଁ ତ।
କଣ ହଁ ତିରିଶ ଟା ପାଇଁ।
ତିରିଶ ଟା ପାଇଁ କେ ମାତ୍ର ଅଛି ଆଉ ଗୋଟେ। ତିରିଶିଟା ପାଇଁ ବହୁତ ଅଛି ମୋର ଦଶଟା କମ୍ପ୍ଲିଟ ହେଇନି ଏଇଟା ହେଲେ ମୋର ଆ ଆ ଯୋଉ କେତେ କହିଲ ନଅଟା ହବ।
ତମ ଦି ତମ ଦିଦିଙ୍କର ବୋଧେ କମ୍ପ୍ଲିଟ ହେଲା ପରେ ଯାଇକି କହିଛନ୍ତି।
ନା ନା ଦିଦି ଯୋଉ ବହୁତ ଦିନ ପୂର୍ବରୁ କହିଲେଣି। ମୋ ମନ ଲାଗେନା ମୁଁ କହିଲି କାହା ସାଙ୍ଗରେ କଥା ହେବି।
ତମ ଦିଦିଙ୍କ ର ଅହ ହଉ ଚ୍ଛାଡ ଏଇ କଥା ଗୁରା ହବା ହବାକୁ ନାହିଁ ବୋଧେ ପରମିସ ସନ ଏଠି।
କୋଉଠି।
ମାନେ ଏଇ ଯୋଉ ଏଇ କଥା ହବା ପାଇଁ ପରମିସନ ନାହିଁ ନା କଣ ଏଇଥ।
ନା ନା ସେ କଥା ନୁହେଁ ମୁଁ ଭାବିଥିଲି କଥା ହେବି ବୋଲି କିଏ କୋଉ ଭଳିଆ ପିଲା ହେଇଥିବେ। ସିଏ କୋଉ ଭଳିଆ କଥାବାର୍ତ୍ତା କରୁଥିବ ମୁଁ ତାଙ୍କ ମେଳ ଜୋଳ ଖା ପାଇବନି କେମତି କଥା ହେବି ମୁଁ ସେଥି ଭଲ ଲାଗେ। ତାଙ୍କୁ ଦିଦି କି ଦେଇଦିଏ, ଯେତିକି କଲ୍ କମ୍ପ୍ଲିଟ ହେଇଛି ତିନି ଚାରିଟା ସେ ଦିଦି କରିଛନ୍ତି। ତାଙ୍କ ସାଙ୍ଗ ସହିତ ସିଏ କହିବେ ମୁଁ ହଁ ଯୋଉ ଭାଇ ମୋବାଇଲୁରୁ କଲ୍ କରିଚି, ତାଙ୍କ ଉଠେଇବ ସେ ତାଙ୍କ ସାଙ୍ଗ ସହିତ ଯୋଉ କଲେଜ ପିଲା ସହିତ। ସେ କଲେଜ ରୁ ପାଇଥିଲେ ନା, ସେ ଯୋଉ ଯୋଉ ତାଙ୍କ ଟିଚର ମାନେ ସମସ୍ତଙ୍କୁ ଦେଇଥିଲେ। ତ ସାଙ୍ଗମାନେ ବି ତେଣୁ ପାଇଛନ୍ତି, ତେଣୁ ପାଇଛନ୍ତି ଯେହେତୁ ସେ ସେଠୁ ସାଙ୍ଗ ମାନେ ଯୋଉ କଥା ହେଇଯାନ୍ତି, ମୋ ଫୋନ ନେଇକି ସେ କଥା ହେଇଯାଏ ଆଉ।
ଯାହା ହଉ ତମ ଦିଦି କି ତ କାମରେ ଲଗେଇ ଦେଇଛ।
ହଁ।
ସେଇ ଆଉ ମୋର ବି ସେଇ କମ୍ପ୍ଲିଟ୍ ହେଇନି, ଆହୁରି ରହିଲାଣି ଆଉ ରହିଲାଣିି ବହୁତ ଦଶ ବାର ଟା ଖଣ୍ଡେ ମୋର ହେଇଯାଇଛି।
ହୁଁ
ମାନେ ଜଣ ସହିତ ଛଅ ଥର ଖଣ୍ଡ ଏଇଟା ତ କହି ହବନି ହଉ ଛାଡ ଆଉ କଣ କୁହ। ଆଉ ତମର ସେପଟେ ଚାଷ ବାସ କଣ ହଉଛି। ତୋ ବାପା କଣ କରନ୍ତି।
ସରିଗଲେ ଏଇ ସାଙ୍ଗ ଯ ଯୋଉ ଫୋନ କଲା ହେରି ଯେମିତି
ହୁଁ ରାତିରେ ବି ଦେଖିବ ଯଦି ଫାଙ୍କା ହେବ କହିବ ଆଉ ଗୋଟେ ଦି ଟା କଲ କରିଦେଲେ ହେଲା
କିଏ
ରାତିରେ ଫାଙ୍କା ଏଲେ ଆଉ ଦି କୋଟେ ଦିଟା କରିଦେବ କଲ।
ରାତିରେ ଗୋଟେ ଦି ଟା କରିଦେବେ
ହୁଁ
ତମର ଆଉ ମୋ ସାଙ୍ଗେରେ କେତେଟା କଲ୍ ଓ ଯୋଉ ତମେ ଗୋଟେ କରୀଚ ଆଉ ଚାରଟା କରିପାରିବ।
ହାଁ ଡେଲି ଛଟା ନାଁ କଣ।
ନା ପାଁଷ୍ଟା ନା।
କେଜାଣି ଜଣା ନାଇ ଭଲସେ ମୁ ଶୁଣି ଥିଲି ମୋର ଗୋଟେ ସାଙ୍ଗ ପିଲା କହିଥିଲା
ଆଗକୁ
ଆଉ ତମ ବାପା କଣ କରନ୍ତି।
ବାବା ଏଇଠି ଯ ବ୍ୟାଙ୍କ୍ ଲୋଡ଼ ଜବ୍।
କଣ କଇଲ?
ବ୍ୟାଙ୍କ ରେ ଗୋଟେ ନର୍ମାଲି ଜବ୍ ଅଚି କୋଉ ଜବ୍ ଆମର ଚାଷୀ ହଁ ସବୁଆଡେ ପ୍ପ୍ରାୟେ ହୁଏ ଯୋଉ ଫାଷ୍ଟ୍ ଟାଇମ୍। ମୋର ଧାନ ହୁଏ ଆଉ କିଛି ମୁଗ ବିରି ଏଗୁଡ଼ା ସବୁ ହୁଏ ତାପରେ ଯୋଉ ଆମର ମାଛ ଚାଷ ହୁଏ ଆଉ ନଡ଼ିଆ ଫଡ଼ିଆ ସେଗୁଡ଼ା
ଆ ହା ହା ହା ଜମି ମମି ଅଛି ବହୁତ୍।
ହଁ ଜମି ଶୋହେ ଏକର ଜମି
ଏବେ ହଉଚି ନା ଚାଷ ଆଉ ହଉନି।
ହଁ ସବୁଜି ହଉଚି ମୋର ଏଇ ରିସ୍ଡ଼ା ଆ ଯୋଉ ଅଶୀ ଲକ୍ଷେ ଟଆଁ ଭଳିଆ ଧାନ ବେପାର୍ ହେଇଥିଲା।
ଆ ହା ହା କୋଡ଼ି ତମ ସପ୍ତାହେ କୋଉଠି କରୁଛ
କଁ ହେଇଚି।
ସପ୍ଲାଏ କୋଉଠି କରୁଛ ଧାନ।
ସପ୍ଲାଏ ଏ ଯୋଉ ଆମର -
ଟି ଲାଉଡ୍ଲେ କହିବ କି ଜୋର୍ ରେ ଟିଏ କହିବ କି ଶୁବୁନି।
ହଁ ସେ ଆମର ଯୋଉ ସତ୍କାର ନେଇଯା ଆ ସିଏ ଯୋଉ ନେଇ ଯାଆନ୍ତି ସେ ଟିକେ ଯୋଉ ଅଧିକ ରେଟ୍ ରେ ନିଅନ୍ତି ନା
ହଁ ହଁ ଡିଲ୍ କରିକି ଯୋଉଟା ନିଅନ୍ତି ତ
ଧାନ ଗୋଡି ଏକାଥରେ ସପ୍ଲେଇ କରିବୁ ସପ୍ଲାଏ ସିଏ ବି ହେଇଆନ୍ତି ଆମର ପ ଧାନ ରେଟ୍ ଏଠି ଚାଲେ। କୁଇଣ୍ଟାଲ୍ ପିଛା କେତେ କହିଲ?
କେତେ?
ଚାଲେ କୁଇଣ୍ଟାଲ୍ ପିଛା ତଥା ବିି ଏ ଯୋଉ କେତେ ପାଇଶ ଅଠେଇଶ ଭଳିଆ ଚାଲେ କିନ୍ତୁ ସେ ନିଅନ୍ତି ବତିଶ୍ଶ ପଇଁତିରିଶ ଏଇଭଳିଆ ନିଅନ୍ତି ସେ
ଆ ସିଏ ଜାଣିଚନ୍ତି ସିଏ ୟଦି ନ ନେବେ ଏତିକି ଯେ କରିକି ଏ ସିଏ କେଉଁଠି ଦେଖିଥିବେ ନା ବିକିବା କତା ଅଧିକ ରେଟ୍ ନଏଲେ ସିଏ କାଇଁ ନେବେ।
ନା ସିଏ ତ ଅଧିକ ରେଟ୍ ରେ ହିଁ ନିଅନ୍ତି ଅଲଗା ଲୋକ କହିବେ ନାଁ ଆମେ ଏତେ ନେଇ ପାରିବୁନି ଏତେ ନେଇକି ଧାନ ଆମେ କଣ କରିବୁ ଏମିତି କଉଥିବେ।
କଉଚନ୍ତି ଅଧିକ ରେଟରେ ସେ ବିକିବେ ନା ସେଭଳା ଅଧିକ ରେଟରେ ନଲେଶ୍ ହଁ ସେଇଆ ହବ ଯିଏ ଅଧିକ ରେଟରେ ନଉଚି ମାନେ ସିଏ ଜାଣିଛି କେଉଠି ବିକି କଣ କହିଲେ?
ସାଙ୍ଗ ଟେ ଫୋନ କଲାଣି ଯିବି ଟିକେ ରହିଲି।
ଏଇ ଟାସ୍କ କଂପ୍ଲିଟ୍ ହେଇନି ନା ଆଉ କେତେ ଅଛି ଏବେ ନା କାଟିଦେଲାକୁ କଟି ଯାଉଛି ହଉନି ଏଇଟା ଆଉ ରହିଯା ଦି ମିନି ଖଣ୍ଡେ ଅଛି ଛାଁଉ କଟିଯିବ।
ହଉ ହଉ।
କାହିଁକିନା ହଉ ନାଇଁ ମୋର ବି। ସେଇଭଳିଆ ଜଣେ କହିକି ଦଶ ମିଣ୍ଟି କହିକି କାଟି ଦେଲା କିନ୍ତୁ ହେଲାନି ଟ୍ୟାକ୍ସ କମ୍ପ୍ଲିଟ୍ ହେଲାନି କଣ ଦେଖେଇଲାନି ମୋର।
ହଉ ତମର୍ ଦଶ ମିନିଟ୍ ହେଲେ କହିବ।
ହୁଁ ଛାଉଁ କଟିଯିବ କଲ ଗୋଟେ ଦି ମିଣ୍ଟ୍ ଛାଉ କଟିଯିବ।
ନା କଲ ନିଜେ କାଟିଆକୁ ପଡିବ ନା ମୁଁ ସେଥରକ ମୁଁ କାଟି ଦେଇଥିଲି।
ନା ନା କଲ୍ ସେମିତି କାଟିଲାକୁ ହେଉନାହିଁ ମାନେ ଅଟୋମେଟିକାଲି କଟିଯିବ ସେ ଛାଉଁ।
ନା ନା ସେଗୁଡା କଣ କହିଲେ ତମେ ଯଦି ମାନେ କନି କଥାବାର୍ତ୍ତା ନହବ ମୁଁ ସେଦିନ ମୁଁ
ନା ନାଇଁ ନାଇଁ କଥାବାର୍ତ୍ତା ହେଲେ ବି ବା ବାର ତେର ମିନିଟ୍ ଭିତରେ କଟି ଟି ବାର ତେର ମିନିଟ୍ ଭିତରେ କଟି ଯାଉଛି ଛାଉଁ କଟୁଛି। ମୋର ଏମିତି କାଟିଦେଲାବେଳକୁ କଣ ହେଉ କାଟିଦେଲାବେଳକୁ ହେଉନି ବା କଣ ନା ଆଉ ଅଛି।
ମୁଁ କାଟୁଚି ହେଇଯିବ।
ନାଇଁ ଦି ମିନିଟ୍ ରହିଯାଓ ହେଇଯିବ ମୋର ହେଇଛି ଆଉ ଟିକେ।